ଓ ନମସ୍କାର।
ନମସ୍କାର ଆଜ୍ଞା ନମସ୍କାର। ଭାଇ କଣ ଏତେ ଦିନି ପରେ କଣ ମନେ ପଇଲା ନା କଣ?
ହଁ ମନେ ପଡିଗଲା ଟିକେ ଆଉ ଫୋନ ମାରିଦେଲି ଆଉ
ହାଁ ଭାଇ କାଇଁ ଭାଇ ପଚାରିବ ହଁ ଭଲ ଏଇ ଏଇଠି ଟିକେ ଗରମ ହଉଛି ତ? ଗରମ ହଉଚି ଟିକେ ବାହାରେ ଅଛି। ଆଉ ଆଜ୍ଞା ଟିକେ ଗଛ ମୂଳେ ଆଶ୍ରୟ ନେଇଛୁ ଆଉ ଟିକେ କି ଜାଣିଥିବେ ତ ଏଇ ଯୋଉ ଗଛପଛ କଥା ଯୋଉ ସଟ ହେଲାଣି। ହେଲା କିି ହୁଁ ହୁଁ କହୁନାହାନ୍ତି ଆପଣ କୋଉଠି ଅଛନ୍ତି?
ଏବେ ତ ମୁଁ ତ ଘରେ ଅଛି।
ଆଜ୍ଞା।
କହିଲି କି ଆପଣ ଯୋଉ କହୁଥିଲେ ସେ ଯୋଉ ଆମର ଇଏ ବିଷୟରେ। ଟ୍ରାକ୍ଟର କଥା ମ ଯୋଉ ବିକିିବା କଥା।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ଆପଣ ଆପଣ ଶୁଣନ୍ତୁ ଆପଣ କିଣିବାକୁ ମାନେ ଅଛନ୍ତି କି କି ମାନେ କିଣିବା ଉପରେ ଅଛନ୍ତି କି? କହିଲେ ଆପଣ କିଣିବାକୁ ମାନେ ଅଛନ୍ତି କି ଉତ୍ସୁକ ଅଛନ୍ତି କି?
ହଁ ହଁ ମୁଁ ମୁଁ କିଣିବା ପାଇଁ ଚାହୁଁଚି ଗାଡି ଟା, ଲେକିନ କେତେ ଟଙ୍କା ଅଛି କଣ ମାନେ
ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଗାଡି କାଇଁ ଇଏ ନାହିଁ ଶୁଣନ୍ତୁ ଗାଡି ହଉଚି ବହୁତ ପୁରୁଣା ଗାଡି ହେଲାକି।
ହାଲୋ ଗାଡି ବହୁତ ପୁରୁଣା ଗାଡି ହେଲାଣି ହେଲା କିି। ମୋ କହିବା କଥାକି ମୋ ଗୋଟେ ନୂଆ ଗାଡି ଆଣିବାର ମୋର ଅଛି ହେଲା କି, ମୁଁ କହୁଥିଲି ସେ ଗାଡି କାହାକୁ ବିକିଦେବି ବୋଲି ହେଲା କି।
ଆଜ୍ଞା।
ହଁ ଯଦି ବିକିବାକୁ କହୁଚି ଯଦି ତମେ ଶୁଣନ୍ତୁ ଆପଣ ତ ହଉଚନ୍ତି ଆମର ନିଜ ଲୋକ ହେଲା କି। ଆପଣଙ୍କ ଆମର ଠିକ ନିହାତି ଦଶ ଶ କୋଡ଼ିଏ ବର୍ଷର ସମ୍ପର୍କ। ହେଲା କିି ଆଉ ଆପଣଙ୍କୁ କଣ ମୁଁ ରେଟ୍ କିଛି କହିପାରିବିନି ହେଲା କି ଆପଣ ଶୁଣନ୍ତୁ ମାର୍କେଟରେ ଯାହା ଚାଲିଚି ଆପଣ କମେଇକି ରେଟ ଦେବେ ହେଲା କି ମୁଁ କହୁନି ଯେ ଆପଣଙ୍କୁ ଏତିକି ଟଙ୍କା ଡିମାଣ୍ଡ କରିବିନି ଯେ ଏତିକି ଟଙ୍କା ଦିଅନ୍ତୁ ବୋଲି ହେଲା କି।
ମୁଁ ମୋ କହିବା କଥା ଯେ ଗାଡିଟି କେତେ ବର୍ଷ ଆପଣଙ୍କର ହବ?
ଗଲାଣି ଆଠ ବର୍ଷ ହେଇଗଲାଣି ଗାଡି।
ଆଠ ବର୍ଷ ଗାଡି ମାଇଲେଜ କଣ କେମତି ଦେଖଉଚି?
ମାଇଲେଜ ଶୁଣନ୍ତୁ ମାଇଲେଜ ସେମିତି ଦୁଇ ଭଳିଆ ଆସିଯିବ।
ଦୁଇ ଭଳିଆ ଆସି
ହେଲାକି ଦୁଇ ଆଉ ଆପଣ ଯଦି ରାସ୍ତାରେ ରାସ୍ତାରେ ନେବେ ହେଲା କିି ରାସ୍ତାରେ ନେଲେ ଆଉ ହାପ୍ ଦେଖେଇବ, ଆଉ ମାନେ ଦୁଇ ହାପ୍ ଦେଖେଇ ପାରେ ଆଉ। ଦୁଇ ଧରି ନିଅନ୍ତୁ, ଧରି ନିଅନ୍ତୁ ଆପଣ ଦୁଇ ଧରି ନିଅନ୍ତୁ ସେମିତି ଆଉ ସେମିତି ଧଇଲେ
ନୂଆ ଅଛି ନା ସେ ପୁରୁଣା
ନାଇଁ ଶୁଣନ୍ତୁ ମୁଁ ମୁଁ ଆପଣଙ୍କୁ ଶୁଣନ୍ତୁ ମିଛ କଥା କହିବିନି ହେଲା କିି। ମୁଁ ଆପଣଙ୍କୁ ମୁଁ ମିଛ କଥା କହିବାକୁ ଚାହୁଁନି। କି ଠକିବାକୁ ଚାହୁଁନି, ଆପଣ ଆସୁଥିବେ କହୁଥିବେ ମୁଁ କହିଲେ ଗୋଟେ କଥା ଆପଣ କରୁଛନ୍ତି ଗୋଟେ କଥା ମୋର ଭାଇ ପୁରା ଖୁଲମଖୁଲା କଥା ଶୁଣ ଆପଣ ନେଇ ଯାଉଥିବେ ଗାଡ଼ିଟା ନେଇ ଯାଉଥିବେ ସମ୍ପର୍କ ଆମର ଖରାପ ହବ ହେଲା କିି ଆପଣ କହିବେ କି ଆଉ କଣ ମତେ ଦେଲ ଠକି ଦେଲେ ଇଏ କଲେ ସିଏ କଲେ, ମୁ ସେଗୁରା ଶୁଣନ୍ତୁ ସେଗୁରା ମୋ ଜାତକରେ ନାହିଁ ମୋର ଠକ୍ ଠକା ଠକି ମୂର୍ତେ ବି ନାହିଁ ହେଲା କି ବରଂ ମୁଁ ପଇସା ଟିକେ କମ ପାଏ କିନ୍ତୁ ମୋ ଜିନିଷଟା ମୁଁ ଭଲ ଦବାକୁ ଚାହେଁ। ତାପରେ ତମେ କୋଉ ବାହାର ଲୋକ ହେଇଚ କି ତମେ ତ ଏଇଠି ପାଖେରେ ଆଖେରେ ଚଲେଇବ ନା?
ପନ୍ଦର ଦିନ ଭିତରେ ମୁଁ ଯାଉ ଚି, କାଲି ପଅରଦିନ ଆଡୁକୁ ଗାଡି ଦେଖି ଦେଇକି ପନ୍ଦର ଦିନ ଭିତରେ ଗାଡି ନେଇଯିବି ତ ମୁଁ ଚାହୁଁଚି କି ଏ ବର୍ଷ କାଦୁଅ ଚାଷଟା, ମୁଁ ବିଲରେ ଧାନ ଚାଷଟା ଯୋଉ କାଦୁଅ ଚାଷଟା ମୁଁ ଚାଷ
ଶୁଣନ୍ତୁ ଆପଣ ଆପଣ ଯଦି ଚାହୁଁଚନ୍ତି ଆପଣ କାଲି ଆସନ୍ତୁ କାଲି ଆପଣଙ୍କୁ ମୁଁ ଗାଡି ଦେଇଦେବି।
କାଲି ମୁଁ ଦ ସେଇ ଲଞ୍ଚ ପରେ ପହଞ୍ଚିବି ଆଉ।
ପଇସା କଥା ଶୁଣନ୍ତୁ ପଇସା କଥା ଟେନସନ୍ ନିଅନ୍ତୁନି ପଇସା ଆପଣ ମାସେ ପ ପରେ ଦିଅନ୍ତୁ କି ଦି ମାସ ପରେ ଦିଅନ୍ତୁ। ପଇସା ତ ଆପଣ ଦେବେ ନା ହୁଁ ପଇସା ଆପଣ ଶୁଣନ୍ତୁ ଆ ପଣଙ୍କ ଆମର ଗୋଟେ ସମ୍ପର୍କ ଆଉ ଆମ ଭିତରେ ଆମର ଆମେ ଜାଣିଚ ଆପଣ। ମୁଁ ଜାଣିନି ଆପଣ କୋଉ ଭଳିଆ ଲୋକ ବୋଲି ହେଲା କିି ମୁଁ ଜାଣିଚି ଆମେ। ଥରେ ଆପଣ ଗୋଟେ ଗାଡ଼ି ନେଇଥିଲେ ଆମର ଆପଣଙ୍କ ଭାଇ ନେଇଥିଲେ ହେଲା କି। ଆମର ଗୋଟେ ପିକ ଗାଡ଼ିଟେ ନେଇଥିଲେ ବୁଝିପାରୁଛନ୍ତି ନା ନାଇଁ।
ପିକଅପ୍ ପିକଅପ୍ ହଁ।
କପ୍ ଆପଣଙ୍କ ବଡ ଭାଇଙ୍କର ଦେଖିବେ ଆପଣ ସେ ଯୋଉ ପିକଅପ୍ ଟା ନେଇଛନ୍ତି ଏବେ ତ ଗୋଟେ ନୂଆ ଆଣିଲେଣି। ସେ ଯୋଉ ପୁରୁଣାଟା ଯୋଉ ନେଇଥିଲେ ସେଇଟା ମୋରି କତିରୁୁ ନେଇଥିଲେ ହେଲା କି ହୁଁ।
ଆଜ୍ଞା ହଁ ତ ମୁଁ କହିଲି କି ଆଉ ଆପଣଙ୍କ ଆପଣଙ୍କ ଆଡେ ଧାନ ଫା ନ ଚାଷ ଚାଷ ବାସ ହଉଛି ନା ହଉନି?
ଆଜ୍ଞା ଶୁଣନ୍ତୁ ଆମର ଇଆଡେ ଧାନ ଚାଷ ବହୁତୁ କମ ହେଲା କି। ଆମର ଆମର ଏଠି। ମାନେ ନିର୍ଭର ନୁହ ଯେ ଧାନ ଚାଷ କରିବୁ ବୋଲି ଆମର ଏଠି ମେନ ପରିବା ଉପରେ ସବୁ ଚାଷ କରୁଛନ୍ତି ହୁଁ ଆମର ଏଠି ଟ୍ରାକ୍ଟର ଟା କମ ୟୁଜ ହେଲା
ପରିବା ସବୁ କଣ କଣ ଏମିତି ସବୁ ପରିବା ସବୁ କଣ ଚାଷ ହୁଏ ତମର?
ପରିବା ଆମର ଆପଣଙ୍କ ଯୋଉ ପରିବା ବାଇଗଣ ଭେଣ୍ଡି ପୋ ପୋଟଳ କଲରା ଏ ଚାଷ ଆଉ ଚାଷ ଆପ ଆପଣ ଜାଣିଥିବେ ଅବୁ ଆପଣଙ୍କ ତ ଆପଣଙ୍କ ତର ପରେ। ହୁଁ ଶୁଣ ଆପଣଙ୍କର ତ ପରିବା ବେଶୀ ଚାଷ ଆପଣଙ୍କ ଆଡେ ନଥିବ ନା। ଆପଣ ଙ୍କ ଆଡ଼େ ଧାନ ଚାଷ
ଆମର ଖାଲି ଧାନ ଆଉ ମୁଗ ବିରି। ଆମର ଖାଲି ଧାନ ମୁଗ ବିରି ଚାଷ ହୁଏ।
ଆଜ୍ଞା ଶୁଣନ୍ତୁ ମୁଁ ଜାଣ । ଆପଣଙ୍କ ଧାନ ବହୁତ ବହୁତ ଚାଷ କରନ୍ତି ଆଉ ଆମ ଆମର ଟିକେ ଆଡେ ଟିକେ କଣ କହିଲେ ସେ କିଛି ନାହିଁ ମୁଁ ଏ ଯୋଉ ଟ୍ରାକ୍ଟର ଟା ବିକିବି ବୋଲି କହୁଛି। ଆପଣ ନିଅନ୍ତୁ ନିଅନ୍ତୁ ଚଲାନ୍ତୁ କିଛି ଅସୁବିଧା ନାହିଁ ଆପଣ ଆମର ଗୋଟେ।
ଆପଣ ଗୋଟେ କାମ କରୁନାହାନ୍ତି ମୁଁ ଆପଣଙ୍କୁ ଉଁ। ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କାମ କରୁଛି ନହେଲେ। ମୁଁ ଆପଣଙ୍କୁ କାଲି ଯାଇ ଦେଖ ଦେଖା କରୁଛି ଦେଖା କରିକି ଆପଣ ଗାଡି ଟା ମତେ ଦେଖେଇଦେବେ ଦେଖାଇଲା ପରେ ମୁଁ ଟିକେ ଟେଷ୍ଟ ଡ୍ରାଇଭ ନେବି ଗୋଟେ ଦିନ ପାଇଁ ମତେ ଗାଡି ଦେବେ ମୋର ଟିକେ ଚାଶ ଏକର ହବାର ଅଛି ମୁଁ ଗୋଟେ ମୁଁ ଆପଣଙ୍କୁ ଆଡ଼ଭାନ୍ସ କିଛି କରିଦେବି। ଗାଡି ଦେଖିଲା ପରେ ମତେ ଗାଡି ଦେଇ